ହ୍ୟାଲୋ ଲଳିତ ଭାଇ କଣ କରୁଛ?
ଆରେ ଭାଇ ମୁଁ ବସିଛି ତମେ କଣ କରୁଛ?
ହେଇଟି ଭାଇ ଏବେ କି ଟିକେ ଖାଇକି ଆସିଲି ମାର୍କେଟ ଯାଇଥିଲି। ଟିକେ ସେ ସାମାନ ସଉଦା କିଣିକି ଆସିକି ରୁମ୍ ପାଇଁ ଏବେ ବସିଛି ଆଉ। ତମର ଖାଇବା ସରିଲା କି? ହ
ହଁ ମୁଁ ବି ଏବେ ହିଁ ଖାଇକି ଆସିଲି। ଆଉ ତମେ କଣ ସାମାନ କିଣିବାକୁ ଯାଇଥିଲ?
ଆରେ କିଛି ନାହିଁରେ ଭାଇ ସେ ଟିକେ ବାହାରୁ ଟିକେ ଆମେ ମେ ଚଉମିନି ଆଣିଥିଲୁ। ଆଉ ଟିକେ ଥଣ୍ଡା ପିଇବାକୁ ଇଛା ହେଲା ତ ପାଖେରେ ତ ଦୋକାନ ଅଛି। ଏଇଠୁ ଗୋଟେ ଶହେମିଟର ହବ ଯାଇଥିଲେ ଟିକେ ଥଣ୍ଡା ଟିକେ ଆଉ ସେ ମିକ୍ସଚର ଟିକେ ଗାଣ୍ଠିଆ ଟିକେ ଧରିକି ଆସିଲି। ସ କାଳେ ଖାଇବାକୁ ହବ ବୋଲି ସେତିକି ହିଁ, ଆଉ ତମେ କଣ ଖାଇଲ ଆଜି?
ଆରେ ମୁଁତ ଭାତ ଡାଲି ଆଉ ସୋୟାବିିନ ତରକାରୀ ଖାଇଲି। ଆରେ ତୁମେ ବେଙ୍ଗେଲୋରରେ ରହୁଛ ପରା
ହେଇଗଲା ଏଠି ଗୋଟେ ଇଣ୍ଟରସିପି ମିଳିଲାତ ଗମେଣ୍ଟେରେ ଇଣ୍ଟରସିପି
ଆଛା ଆଛା ତାହଲେ ତୁ ବେଙ୍ଗେଲୋରରେ ରହିକି ଯାଇକି ଦୋକାନରୁୁ କାହିଁକି କିଣୁଛୁ ଘରେ ବସିକି ଅନଲାଇନ ରେ ଅର୍ଡର କରିଦବଉନୁ ଘରେ ଆସିକି ଦବ
ଆରେ ହଁ ଭଲକଥା କହିଲୁ ଅଡର କରି କହିବାକଥା ଜାଣିଛିଯେ କଣ ହେଲା ଚମିନିଖା ଖାଇଲୁ ପେଟ ପୁରା ଫୁଲୁ ହେଇଥିଲା। ଆଉ ଭାବିଲି ଅର୍ଡର କଣ କରିବୁ ଚାଲି ଚାଲି ଗୋଟେ ଶହେକିଲୋମିଟର ଶହେମିଟର ହବ ଯିବା ଆସିବା ଦୁଇଶହ ମି ହବ ବୋଲି ଟିକିଏ ଏକ୍ସରସାଇଜ ଟାଇପର ହେବ ବୋଲି ପଳେଇ ଆସିଲି ଆଉ ପାଖରେ ରେ ଦୋକାନ ଅଛି ପବନ ବି ବାଡୁଛି। ଏଇ କେମତି ଗୀତ ଶୁଣି ଶୁଣି ପଳେଇଲି ପାଖରେ ତ ଦୋକାନ ଅଛି ଏଇଠି ଆଉ।
ଆଛା! ଆଛା! ଠିକ କଥା, ଠିକ କଥା, ଖାଇଲା ପରେ ଟିକେ ଚଲା ବୁଲା କଲେ ହିଁ ଦେହ ପାଇଁ ଭଲ କାହିଁକି ନା ଯଦି ଖାଇକି ବସିଯିବ, ତାହେଲେ ସେଇ ଚର୍ବିରେ ହିଁ ପରିଣତ ହେଇଯିବ ଖାଇବା ଜିନଷ। ତ ସକାଳେ ଏକ୍ସରସାଇଜ କରୁଛୁ ନା ନାହିଁ
ନାଇଁରେ ଭାଇ ଆଉ ସକାଳେ ଏବେ ଦି ଦିନ ହେଲା ଯାଇନି କଣ ହେଲା କାଲି ଯାଇଥିଲି ଖେଳିବାକୁ ଆସିଲାବେଳେ ରାତ୍ର ଏଗାରଟା ବାଜିଗଲା। ଆଉ ଆସିଲା ବେଳେ ଗାଧେଇ ପକେଇଲି ଟିକେ ଥଣ୍ଡା ଟିକେ ଧରି ଦେଇଥିଲା ଆଉ ଏବେ ଦି ଦିନ ହେଲା ଯାଇନି ନହେଲେ ସକାଳ ଟିକେ ଟିକେ ଚାଲିବାକୁ ପଳଉଛି। କହନା କମ୍ପାନୀରେ ପ୍ରେସର ପକଉଛନ୍ତି କଣ କିଛି କରିବାକୁ କିଛି ଇଛା ହଉନି ଆଉ।
ଆଛା ଆଛା ତାହଲେ ଆ କମ୍ପାନୀରେ କଣ କାମ ଦଉଛନ୍ତି ବେଶୀ ପ୍ରେସ ସର କାମ ଦଉଛନ୍ତି ନା ଚଳିବ?
ପ୍ରେସର ମାନେ କିଛି ନାହିଁ ନର୍ମାଲ କାମ ଦଉଛନ୍ତି କରିବାକୁ। କଣ ହଉଛି ମାନେ ମୋବାଇଲ କେଲ ନେଇକି ଲାପଟପ ସେ ଭିତରୁ କିଛି ନେବାକୁ ନାହିଁ। ଯାହା ତମେ ବିନା ନେଟୱାର୍କରେ ତମେ କାମ କରିବ। ବସି ବସି ଗୋଟେ ରୁମରେ କୁଆଡେ ଯିବା ଆସିବା କିଛି କରିବାକୁ ନାହିଁ, ବହୁତ ପିଜା ଲାଗୁଛି ଆଉ ସେଇ ଗୋଟେକଥା ପ୍ରେସର ବୋଲି କିଛି ଜିନଷ ନାହିଁ। ଏମିତି ଟିକେ ଚଳିବ ଆଉ।
ଆଛା ଆଛା ଠିକ କହିଲୁ ଭାଇ ଯଦି ବିନା ଇଣ୍ଟରନେଟ୍, ବିନା ମୋବାଇଲ, ଆଉ ବିନା ଲାପଟପରେ ଗୋଟେ ଘରେ ଆଠଘଣ୍ଟାରୁ ସା ନଅଘଣ୍ଟା ବସେଇଦେବେ ତ ଯାହାକୁହନ୍ତୁ ବସି ବସି ବିଝାର ଲାଗିବ ହିଁ। ତ ଆମ୍ ତା ତା ବଦଳରେ ତୁ ଯଦି ସେଇ ଭିତରେ କିଛି ପଡ଼କ୍ଟିଭ୍ ଜିନିଷ କରିପାରିବୁ ତାହେଲେ ଚେଷ୍ଟା କରୁନୁ ସେଗୁଡ଼ା କରିବା ପାଇଁ।
ହଁ ସେଇଟା ବି ସତ କଥା ଯେ କଣ ହଉଛି କହିଲୁ, ଆଙ୍କର ଥରେ ଯଦି ଆପ୍ଲିକେସନ ଖୋଲିକି ବସିଲୁ କାମ କଲୁ ତତେ ଗୋଟେ ଟୁଲ ଦିଆ ହେଇଥିବ ସେ ଉପରେ କାମ କଲୁ ମାନେ ସେ ଆଉ ଆଉ କଣ ଖୋଲି ପାରିବୁନି, ଯାହାବି ଖୋଲିବୁ ଡକୁମେଣ୍ଟ ଫାଇଲ ସବୁ ସବୁ ଏଠି ଲାଇସେନ୍ସ ମାଗୁଚି। କଣ ପାଇଁ ନା ତୁ ଗୋଟେ ସିନେମା ଦେଖିଥିବୁ ଆମର ଧୁରନ୍ଧର ଆସଥିଲା। ତାହେଲେ ଯେମିତି ସବୁ ଆମର ଡା ଟା ଆଉ ଗୋଟେ ଜାଗାକୁୁ ଅନ୍ୟ ଜାଗାକୁ ପହଞ୍ଚି ଯାଉଛି ନା ଆମ ଇଣ୍ଡିଆ ପାକିସ୍ତାନକୁ ଏଇଠି ବି ସବୁ ସି କୁରିଟିର ସବୁ ରଖିଛି ରେ ଭାଇ କିଛି ଗୋଟେ ଥର ଓପେନ କଲୁ ମାନେ ଆଉ କଣ କରିବ ତତେ ଲାଇସେନ୍ସ ମାଗିବ। ପୁଣି ସାରଙ୍କ ପରମିସନ ଆଣିବୁ ସେ ସାରେ ଶହେଟା କ୍ୱଶ୍ଚିନ ପଚା ପଚାରିବ ବିଯାର। କଣ ପାଇଁ, ସେଥିପାଇଁ ମୋ କାମ ମୁଁ କରୁଛି, ଟାଇମ ହେଲେ ପଳେଇ ଆସୁଛି ଆଉ।
ଠିକ କଥା ଠିକ କଥା। ଏତେ ପ୍ରକାର ଯଦି ପରମିସନ ଆଣିଲା ପରେ ହିଁ ଯାଇକି କିଛି ଟାଇମ ପାସ୍ କରିବା ଭଳି କାମ କରିବାକୁ ପଡିବ ତାହାଲେ ତା ଠୁ ଭଲ ବସିକି ହିଁ ଟାଇମ ସ୍ପେଣ୍ଡ କରିଦେବା। ଆଉ ସେଠାରେ ଖାଇବା ପିଇବା କେମିତି ସୁବିଧା?
ହଁ ଖାଇବା କଥା କହନାରେ ଓଡିଶାରେ ଖାଇବା ପିଇବା ତ ଆଉ ଖାଇବା କୋଉଠି ମିଳିବନି। ଚଳିବ କଣ ପାଇଁ ଏଇଠି ଗୋଟେ ବିହାରୀଟି ରାନ୍ଧୁଛି ବୁଝିଲା ନା ପିଜି ରେ ସେ ବିହାରୀଟା ଏତେ ମସଲା ମସଲି କରୁନି ରାଗ କରୁନି। ଆମ ଓଡିଶାରେ ଖାଇବା ଭଳିଆ ଭଜା ଭଜି ତରକାରୀ ବୁଟ ତରକାରୀ ଆମର ପଣସ ତରକାରୀ ସବୁ ଟାଇପର କରୁଛି ଭଲ ଲାଗୁଛି ଗୋଟେ ପାଗର ଆଉ ସକାଳେ ଯାହା ଖାଉଛୁ ଖା, ତୁ ଚଉମିନି ଖା, ଉପମା ଖା, ଗୋଟେ ଜିନଷ ଚଟନି ଖାଲି ହଉଛି, ଆଉ ସେଇଟା ଟିକେ ବିଜାର ଲାଗୁଛି, ଆଉ କିଛି ନାହିଁ।
ଆଚ୍ଛା! ଆଚ୍ଛା! ଉପମା, ଇଟଲି ଏବଂ ଦୋସା ସହିତ ତରକାରୀ କିମ୍ବା ଅନ୍ୟ କୌଣସି ଜିନିଷ ହୋଇଥିଲେ ଖାଇବା ପାଇଁ ଭଲ ଲାଗିବ। ଯଦି ସବୁ ଜିନଷରେ ଚଟନୀ ମାରିଦେବେ ତାହେଲେ ଖାଇବାର ଟେଷ୍ଟ ତ ଆଉ କିଛି ଜଣା ପଡିବନି, ମୋ ହିସାବରେ।
ହଁ ସେଇ କଥା ତ, ସେଇଟା ହିଁ ତ। ଟିକେ ତରକାର ଟିକେ ହେଇଥିବ କେବେ ଚଟଣିୀ କେବେ ତରକାରୀ ହେଇଥିଲେ ଟିକେ ଆଡଜଷ୍ଟ କରିବୁ ସବୁଦିନ ଚଟଣୀ ଖାଇକି କେତେ ଖାଇବ ମୁଁ ତ ପ୍ରାୟ ଦିନ ସକାଳେ ଖାଉନି କେବେ ଇଚ୍ଛା ହବ ଟିକେ ଉପମା ଇଡଲି ନହେଲେ ପିଠା ଟିକେ ହେଇଥିବ ବଲେ ସେ ଦୋସା ଏଇ ଥିଵ ବଳେ ଯାଇକି ଆଣି ଖାଇବା କଥା। ନହେଲେ ସେମିତି ବିସ୍କିଟ୍ କଣ ବ୍ରେଡ୍ ଖାଇକି ପଳଉଛି ଅଫିସୁ ଅଫିସରେ୍ ତ ଫ୍ରୁଟ୍ସ ଫ୍ରୁଟ୍ସ ସବୁ ମିଳୁଛି। ସେଠି ଖାଇକି ରହିଯାଉଛି ଆଉ
ଆଚ୍ଛା ଆଚ୍ଛା। ତାହେଲେ ଆଉ ବ ବାଙ୍ଗାଲୋରରେ କଣ ନୂଆ ନୂଆ ଜାଗା ବୁଲିଲଣିୁ ନା ପିଜିରେ ହିଁ ରହୁଛି
ନାଇଁରେ ଭାଇ ବହୁତ ଜାଗା ବୁଲିଲି ଯାଇଥିଲି ଆମର ୱାଇଟ୍ ଫିଲ୍ଡ୍ ଗୋଟେ ଅଛି, ଫୋନେକ୍ସ ମଲ୍ ଅଛି। ବଡ ଗଡେ ପାଣିର ଗୋଟେ ଅଛି ଖେଳ ପାଣି ଖେଳ ସବୁ ଦେଖିବାକୁ ଯାଇଥିଲି ଏବେ ଗୋଟେ ସାଙ୍ଗ ଅଛି ସନ୍ଦୀପ ତା ସାଙ୍ଗରେ ମାଇସର ଯିବାର ପ୍ଲାନ୍ ଥିଲା ତାକୁ ଟିକେ ଜର ହେଇଯାଇଛି ତ ଆଉ ସେ ପ୍ଲାନ୍ ଟା କ୍ୟାନସେଲ୍ ହେଇଗଲା। ଆଉ ଗୋଟେ ଜାଗା ଅଛି ୱାଟର୍ ଫଲସୁ ଯାଇକି ବୁଲିକି ଆସିବା ଆମେ ଆଉ।
ଆଚ୍ଛା ଆଛା ସେଇଥିପାଇଁ ବୋଧେ ସେ ସନ୍ଦୀପ କୁ ଫୋନ କଲେ ଉଠଉନି ଆଉ ତାକୁ ଜର ହେଇଯାଇଛି ବୋଲି ମୁଁ ତ ଜାଣିନଥିଲି। ମୁଁ ତାକୁ ଦୁଇ ଦିନ ହେଲା କଣ୍ଟାକ୍ଟ୍ କରିବାକୁ ଟ୍ରାଏ କରୁଛି। ସେ ତ ମୁଁ କଲ୍ ର ଉତ୍ତର ହିଁ ଦଉନି ମୁଁ ଭାବିଲି କଣ କାମରେ ବିଜି ଥିବ କିନ୍ତୁ ତୋଠୁ ଆଜି ଜାଣିଲେ ଯେ ତାକୁ ଜର ହୋଇଯାଇଛି ବୋଲି। ଆଉ ତୋତେ ତ କିଛି ହେଇନି ତ ରୋଗ
ନାଇଁରେ ମତେ କିଛି ହେଇନି ଟିକେ ଥଣ୍ଡା ଧରିଥିଲା, ଟିକେ ଥଣ୍ଡା କମି କମି ଆସୁଛିେ ଟିକେ ଥଣ୍ଡା ଆଉଥରେ ପଳେଇ ଆସୁଛି, ଚଳିବ ଏତେ କିଛି ହେଇନି ତାକୁ ବି ଭଲ ଥ ଜର ହେଇକି ଥଣ୍ଡା ହେଇଯାଇଥିଲା କମି ଯାଇଥିଲା ପୁଣି କଣ ହେଲା ବର୍ଷାରେ ଭିଗି ଗଲା ତ ଟିକେ ଥଣ୍ଡା ପଳେଇ ଆସିଲା ତାକୁ ଜର ହେଇଯାଇଛି କହୁଥିଲା ଆଉ କାଲି ଆମେ ଗୋଟେ ପ୍ଲାନ କରୁଛୁ ଇସ୍କନ୍ ଯିବାର ତିନିଟା ସାଙ୍ଗ ଆମେ ସନ୍ନ୍ଦିପ୍ ବି ଆସିବ। ଦେଖାଯାଉ କଣ ହଉ ମୋର ହେଲେ ତ ଦି ଦିନ ହେଲା କଲ କଲେ କଲ ଉଠୁଉନି ଖାଲି ହ୍ୱାଟସଆପ୍ ରେ ମେସେଜ କରୁଛି। ଦେଖାଯାଉ କାଲି କଣ ହବ ଆଉ
ଆଚ୍ଛା ଆଚ୍ଛା କାଲି ସକାଳେ ତାହେଲେ ତମେ ଇସ୍କନ୍ ଯିବ, ନାହିଁ?
ହଁ ରେ ଭାଇ ଇସ୍କନ୍ ଯିବୁ ଆଉ ତୋର ପଢାପଢି କୋଉଠି କଣ ଚାଲିଛି?
ଆରେ ମୋର ବି ତ ଏବେ ଭୁବନେଶୂର ଯିବାର ପ୍ଲାନ୍ ଅଛି ଏକ ତାରିଖରୁ ତ ମୁଁ ବି ମୋର ଇଣ୍ଟର୍ନସିପ୍ ପାଇଁ ଗୋଟେ ମାସ ଭୁବନେଶ୍ଵରକୁ ଯିବି ଆଉ। ସେଇଠି ରହିକି ସବୁ କାମ ସାରିବି ମାସେ ତାପରେ ଯାଇକି ଆଉଥରେ ପୁଣି ଗାଁକୁ ଫେରିବି ଆଉ।
ହଁ ହଁ ଭଲରେ ଭାଇ ଯାହା ଆଉ ରହିଲା ପାଖରେ ମାନେ ମାତ୍ର ବର୍ଷେ ବର୍ଷେ ପଢାପଢି କରିକି କେମତି ସାନ ବଳକୁ ଚାକିରିୀଟି ପାଇଲେ ଫ୍ୟାମିଲି ପାଇଁ ଟିକେ ସପୋର୍ଟ ହେଇଯିବ କାରଣ ଆଉ ଏକୋଇଶି ବାଇଶି ବର୍ଷ ହେଇଗଲା ଘରେ ପଇସା ମାଗିବାକୁ ଆମ ଭଲ ଲାଗିବନି ସେଥିପାଇଁ ଜବ୍ ଫବ୍ କର ଇଣ୍ଟର୍ନସିପ୍ କର। ତୋ କେତେ କେତେ ଦିନ ସେଟା କୋବେ ଷ୍ଟାର୍ଟ ହଉଛି ତୋର?
ମୋର ତ ଏଇ ଇଣ୍ଟରନସିପ ଟା ଷ୍ଟାଟ୍ ହଉଛି ଜି ଏବେ ଜୁଲାଇ ଏକରୁୁ ଜୁଲାଇ ଏକରେ ଯାଇକି ମୁଁ ଜଏନିଂ ହେବି। ଆଉ ଜଏନିଂ ଏକରେ ହେଲା ପରେ ମୋର ତ ଏଇ ଇଣ୍ଟରନ୍ସିପ୍ ର ପିରିୟଡ଼ ହଉଛି ଏକତିରିଶ ଦିନିଆ ତ ଜୁଲାଇ ଏକତିରିଶ ତାରିଖ ଯାଏଁ ମୋର ଇଣ୍ଟର୍ନସିପ୍ ଚାଲିବ। ତାପରେ ଯାଇକି ଜୁଲାଇ ଏକତିରିଶରେ ମତେ ଇଣ୍ଟରନ୍ସିପ୍ ର ସାଠିଫିକଟ ଟିକଟ୍ ବି ମିଳିବ। ତାପରେ ଅଗଷ୍ଟ ଏକ୍ରେ ମୁଁ ମୋର ଗାଁକୁ ଫେରିଯିବି ଆଉ।
ଆଚ୍ଛା ଆଚ୍ଛା ହେଲେ ତମର ତ ମତେ ଲାଗୁଛି ତ ସରି ଯାଇଥିବ ତୋର କିଛି ଏଜାମ ରେ ବେ ଫେ କିଛି ଲାଗନି ନା?
କିଛି ଲାଗିନି। ଭଗବାନଙ୍କ କୃପାରୁ ମୋର ସବୁ ଗୁଡାକ ଫାଷ୍ଟ କ୍ଲାସ ରେ ପାସ୍ ହେଇଯାଇକି ମୋର ଏଇଟ୍ ପଏଣ୍ଟ ଏଇଟ୍ ପି ରହିଛି ଆଉ ତୋର କେତେ ରହିଛି?
ଆରେ ମୋର ଅଛି ସେଭେନ ପଣ୍ଟ ସେଭେନ ଅଛି। ଆଉ କଣ କରିବୁ ଏତିକି ମେଣ୍ଟେନ କରିବା ବଡ ହେଲେ ସେଭନ ପଏଣ୍ଟ ଏଇଟ କିଣ୍ ନାଇ ହବ। କାଇଁ ଲାଗୁନି ଆଠ ଛୁଇଁଲା ପ ଆଉ ମାତ୍ର ଦୁଇଟା ସେମି ରହିଲା। ଦୁଇଟା ସେମିାରେ ଦେଖାଯାଉ କଣ ହଉଛି। ଆଜିିକାଲି ଜାଣିଛୁପ ମେନଟେନ କରନି ସ୍କିଲ ଟିକେ ଥିବା ଦରକାର ପାଖରେ ଆଉ ସେଇଟା ତ ଟିକେ ଅଛି ଭାବୁଛି ଭଗବାନଙ୍କ କୃପାରୁ ଟିକେ ଜବ୍ ଟ ସାନ ଜବ୍ ବି ମିଳିବ ଗଲେ ଟିକେ ଭଲ ଲାଗିବ ଆଉ
ହଁ ହଁ ହଁ ନିଶ୍ଚୟ ନିଶ୍ଚୟ କାହିଁକି ନା ମୁଁ ତୋତେ ପିଲାବେେଳକୁ ଦେଖୁଛି। ତୁ ତୋର ପାଠ ପଢା ଆଉ କର୍ମକୁ ନେଇକି ବହୁତ କଷ୍ଟ କରୁ ତ ତୋର ନିହାତି ହବ। ଏବଂ ତୋର ଯୋଉ ପ୍ରକାର କମ୍ପ୍ୟୁଟର ସ୍କିଲ୍ ଅଛି। ମତେ ଲାଗୁଛି ତୁ ଆରାମରେ ବାର ରୁ ଚଉଦ ଏଲ ପି ଷ୍ଟାର୍ଟିଂ ରୁ ହିଁ ପାଇଯିବୁ।
ହଁ ହରେ ଭାଇ ଏତେସ ନାଁ ବାର ଚଉଧ ଏମିତ ହେଲେ ବହୁତ ଷ୍ଟ୍ରଙ୍ଗ ହେବାର ଅଛି କଣ ପାଇଁ ନା ପାଇବା କଥା କଷ୍ଟ ନୁହେଁ? ଆମର ଗୋଟେ କଣ ମାଇନସ ଡିଗ୍ରୀ ରହୁଛି ଆମ ପିଲ ର ବଡ ହେଇଲେ ଏବେ ଓଡିଆରେ ହିଁ କଥା ହେଇ ଆସେ ଆଉ ବେଙ୍ଗାଲୋରରେ ଦେଖିବୁ ସାନ ପିଲା ଯିଏ ନର୍ସରୀ ପଢିବ ସେ ପୁରା ଇଂଲିଶ ରେ ସବୁ ପ୍ରକାର ଲଗେଇକି କଥା ହେଇଯାଉଛି ଆଉ ଆମେ ତ ଇଂଲିଶ ଏତେ ବି ହେଭି ହେଇନି ଟିକେ ଚାରି ପାଞ୍ଚ ଲକ୍ଷ ପାଇଲେ ବି କଷ୍ଟ ନା ଭଲ ଲାଗିବ। ଦେଖାଯାଉ କଣ ହଉଛି ସେ ଭଗବାନଙ୍କ କୃପାରୁ
ଆରେ ତୁ ଯେମିତି କହିଲୁ ସିଜି ପି ଏ ମଟର କରେନି ସ୍କିଲ୍ ମେଟର କରେ ସେମିତି ମତି ଆମର ନିଜର ଭାଷା ମଟର କରେନି ଆମର ଦକ୍ଷତା ହିଁ ଆମର ର ସଫଳତାର ଚାବିକାଠି। ତୁ ଯଦି ପାରିବୁ ତାହେଲେ ତୁ ଇଙ୍ଗିତ ଭାଷା ଶିଖେ କାହିଁକି? କାହିଁକି ନା ପୂର୍ବତନ କାଳରେ ଲୋକମାନେ? ଠାରାଠାରିରେ ହିଁ କଥାବାର୍ତ୍ତା ହେଇଯାଉଥିଲେ।
ହଁ ଏଇଟା ବି ଠିକ କଥା କହିଲୁ ଯେ ଆଉ ତୁ ସଫ୍ଟୱାରେ କାମ କରିବୁ ଠାରା ଠେରି ହେଲେ ତ ଭାବିଛି ଜଡା। କାମ ଫାମ୍ ଦେବେନି ଆଉ ଏବେ ବି ଭଲ କଥା କହିଲୁ ଇଂଲିଶ ବି କଷ୍ଟ ନୁହେଁ। ଧୀରେ ଧିରେ କରିକି ଶିଖି ଯିବା ହେଲେ ଆଉ କଣ? କରିବା ତୋର ତ ଇଂଲିଶ ଦେଖୁଛି ତୁ ଆମେ ଜାଣିଛୁ ସ୍କୁଲ ସାଙ୍ଗ ତୁ ମୋର ସବୁ କାମରେ ହେଲ୍ପ କ ମୁଁ ଜାଣିଛି ତୋର ଇଂଲିଶ ଟିକେ ଷ୍ଟ୍ରଙ୍ଗ୍ ଅଛି। ତୁ ଟିକେ ପଢାପଢି କରେ, ଧ୍ୟାନ ଦେ, ଜବ୍ ଫବ୍ ଲାଗିଯିବ ତୁ ବି ତୋମ ଜୀବନ ସାଙ୍ଗରେ ବାହା ଫାହା ହେଇପାରିବୁ ଆଉ।
ଠିକ କଥା କହିଲୁ ଭାଇ। ମୋତେ ବି ଉପରୁ ବେଶୀ ପ୍ରେସର୍ ପଡ଼ିଲାଣି। ଚାକିରି ବାକିରି କରିବା ପାଇଁ ଟିକେ ମୋତେ ବି ପ୍ରେସର୍ ଅଛି। ଆଉ ଯଦି ମୁଁ ଚାକିରି ନ କରିବି ତାହେଲେ ଏମିତି ଗାଁରେ ହିଁ ରହିଯିବି। ବିଲରେ ଚାଷ କରିବି। ତୋମେ ମାନେ ସ ସବୁ ଏ ସି ରେ ବସିକି କାମ କରିବ। ଆଉ ମୁଁ ଏମିତି ହିଁ ରହିଯିବି ଆଉ।
ନାଇଁ ଭାଇ ସେଇ କଥା ନାଇଁ କା- ବିଲରେ କାମ କରିବା ଏଇଟା ବି କିଛି ଖରାପ ନୁହଁ। ସ ସବୁ ଲୋକ ଯେ ଯୋ ଚାକିରି ଫାକିରି କରିବେ ଆଉ ବିଲ କାମ କିଏ କରିବ ଖାଇବା କିଏ ମିଳିବ ସେଇ କଥା। ନୁହଁ, ଚାକିରି କଲେ କଣ ଟିକେ ଫେମିଲି କୁ ଆଖି ଆଗରେ ସମସ୍ତେ ଭଲ କହିବ ଯାହା ହଉ ପିଲା ଟା ଚାକିରି କରି ବି ବାପା ମା ନାଁ ରଖିଲା କହିବେ। ଟିକେ ସମ୍ମାନ ବୋଲି କିଛି ମିଳିବ। କାଇଁ ଆଜିକାଲି ଦେଖୁ ଯାହା ପାଟିରୁ ଚାକିରି, ଚାକିରି, ଚାକିରି। ଆଉ ଯିତ ଭଗବାନ କଣ ଭଗବାନଙ୍କ ଇଚ୍ଛା ଅଛି ଆମ ତାଙ୍କେ ଯାହା କରିବେ ସେଇଟା ହିଁ ଆମେ ତାଙ୍କ ସହଯୋଗରେ ଆମେ ଚାଲିବାକୁ ପଡିବ ଆଉ।
ହଁ, ହଁ ଭାଇ ଠିକ କଥା କହିଲୁ। କାହିଁକି ନା ଯଦି ସମସ୍ତେ ଚାକିରି କରିବେ। ତାହେଲେ ଚାଷ କିଏ କରିବ? ଖାଇବାକୁ କିଏ ଦବ? ତ ମୋ ହିସାବରେ ମୁଁ ଚାକିରି ନକରି। ଯଦି ହଳ ଲଙ୍ଗଳ ବୁଲେଇବି ତାହାଲେ ମୋ ଭବିଷ୍ୟତରେ ମୁଁ ବହୁତ ଆଗକୁ ବଢିବି। କାହିଁକିନା ଆଗରୁ ବି ବ୍ରିଟିଶ ସରକାର ଅମଳରୁ ଲୋକମାନେ କହିଚନ୍ତି ଜୟ ଯବାନ୍, ଜୟ କିଷାନ୍। ତ ଏଇ ନାରାକୁ ବଜାୟ ରଖି। ମୁଁ ଆଉ ଚା କିରି କରିନି ଭାଇ ମୁଁ ଏବେ ଚାଷ କରିବି।
ହଁ ଭାଇ ସେଇ ତ କଥା କହିଲୁ ଭଲ କଥା। ହଉ ତାହେଲେ ମୋର ତ ଏବେ ଟାଇମ୍ ହେଲାନି ମୁଁ ମୋବାଇଲ୍ ଫୋବାଇଲ ଚାର୍ଜ ନାହିଁ, ଚାର୍ଜ କରିବି। ଯିବା ପୂର୍ବରୁ କ ଗୋଟେ କଥା କହିବି ଜୟ ଜବାବ, ଜୟ କିଷାନ୍।
ହଉ ଭାଇ ଶୁଭରାତ୍ରି।
ହଁ ଭାଇ ଶୁଭରାତ୍ରି ଭାଇ, ଶୁଭରାତ୍ରି।